ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ମ୍ୟାଡାମ ନମସ୍କାର କେମିତି ଅଛନ୍ତି।
ଅଛି ମ୍ୟାଡ଼ାମ ଆପଣ କେମିତି ଅଛନ୍ତି।
ମୁଁ ବି ଭଲ ଅଛି। ଆଉ ଆପଣ କଣ କରୁଥିଲେ।
ମୁଁ ଏବେ ଏମତି କଥା ହଉଥିଲି ଆଉ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି। ମୁଁ ଏଇ ବାହାରେ ବସିଚି।
ହଁ ହଁ।
ଆଉ ଆପଣଙ୍କ ସେପଟେ ପାଗ କେମିତି ହେଇଛି।
ପାଗ ଆଜି ଏଠି ବର୍ଷା ହେଇଛି। ସେଠି ବର୍ଷା ହଉଛି ନା ନାଇଁ।
ହଁ ଆଜି ବର୍ଷା ହଉଛି, ପାଗ ମାନେ ବହୁତ ଭଲ ବି ଲାଗୁଛି। ଥଣ୍ଡା ପବନ ଦଉଛି।
ହଁ ହଁ। ଆଉ କଣ ଗୋଟେ ରେସିପି ବତେଇ ଦିଅନ୍ତୁ।
ହୁଁ କୋଉ ରେସିପି ଶୁଣିବାକୁ ଚାହୁଁଛନ୍ତି ଆପଣ? କଣ ଭଲ ଲାଗେ ଆମିଷ ଭଲ ଲାଗେ ନା ନିରାମିଷ ଭଲ ଲାଗେ ଆପଣଙ୍କୁ।
ମୋତେ ମ ଇ ଏ ଆ ନିରାମିଷରେ ମସରୁମ ବତେଇ ଦିଅନ୍ତୁ। ଚତ ପୁର।
ଛତୁ।
ହଁ।
ଛତୁ ତରକାରୀ ନା ତାୱା ଭଜା ନା ଛ
ତାୱା, ତାୱା ଭଜା କେମିତି ଥାଏ।
ହଁ ମାନେ ଛତୁ ଟାକୁ ଆଣିବେ ଏଇ ଯୋଉ ଆମର ପ୍ୟାକେଟ ବାଲା ଛତୁ ମିଳେନି ବାହାରେ ଯୋଉ ଅ ପଟମ ଛତୁ ଯୋଉ କହୁଛନ୍ତି ତାକୁ ଆଣିବେ ଟିକେ ଭଲ ଭାବରେ ଧୋଇଦେବେ ଧୋଇ ଦେଇକିନା ଗୋଟେ ଏମ ଛଣା ରେ ତାକୁ ଛାଣିଦେବେ
ହଁ, ହଁ।
ତାକୁ ଭଲ ଭାବରେ ଛାଣି ଦେଲେ ତା ପାଣି ଟା ପୁରା ନି ନିଗାଡି ଗଲା ନିଗାଡି ହେଲା ପରେ ତାକୁ ପୁରା ଶୁଖିଲେ ଯାଏଁ ରଖିଥବେ। ଘଣ୍ଟା ଦି ଘଣ୍ଟା ପୁରା ବାହାରେ ରଖିଦେବେ ଆଉ ଭଲ ଭାବରେ ଧୋଇକିନା ଆଉ ପାଣି ଟା ଯେତେବେଳେ ଇଏ ହେଇ ଯିବ ପୁରା ଶୁଖିଲା ପରେ ତାକୁ କାଟିଦବେ ଭଲ ଭାବରେ ମାନେ ଅ ଟିକେ ବଡ ସାଇଜ ଯଦି ରଖିବେ ଦି ପିସ୍ ରଖିବେ ଆଉ ଯଦି ଛୋଟ ପିସ୍ କରିବେ ଚାରି ପିସ୍ ଏମିତି କରିଦବେ। ଆଉ ଏପଟେ କଣ କରିବେ ତା ଉପରେ ଟିକେ ମସଲା ଦେଇଦେବେ ମାନେ ଅଦା ଅଦା ରସୁଣ ମସଲା ଦେଇଦବେ ପେଷ୍ଟ ଟା ତାର କରିକି ଅଦା ରସୁଣ ପେଷ୍ଟ ବନେଇ ଦେଇେଇଥିବେ, ଆଉ ଯଦି ଜିରା ପକେଇବେ ଚଳିବ ନହେଲେ କେବଳ ଅଦା ରସୁଣ ଛେଚିକି ବି ଦେଇପାରିବେ। ଆ ଆଉ ତା ଉପରେ ଟିକେ ମାନେ ଆମର ପାକ ଏଇ ପାଉଡର ବି ମିଳୁଛି ପକେଇ ପାରିବେ ହୁଁ ମାନେ ପକୋଡା ପାଉଡର ଗୋଟେ ଆସେ। ନାଇଁ ପକୋଡା ପାଉଡର ଗୋଟେ ଆସେ ସେ ତା ଉପରେ ଟିକେ ପକେଇଦେବେ, ଆଉ ଏପଟେ ଅଦା ରସୁଣ ପେଷ୍ଟ ଦେଇଥିବେ ଟିକେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ ଆଉ ଟିକେ ମସଲା ଗୁଣ୍ଡ ଦେଇଦେବେ ସ୍ଵାଦ ଅନୁସାରେ ଲୁଣ ଦେଇଦେବେ ଭଲ ଭାବରେ ଗୋଳେଇ, ଗୋଳେଇ ଦେବେ ରଖିଦେବେ ଟିକେ ସମୟ। ଆଉ ସେଠୁ ବି ଟିକ ଟିକେ ଯଦି ପାଣି ଥିବ ଛତୁରେ, ନିଗାଡି ତ ଥିବେ ଯଦି ଟିକ କିବି ଥିବ ସେଇ ବାହାରି ପଡିବ। ଏଠି ଲୁଣଟା ଦେଇଦେବେ ତାପରେ ତାୱା ନେଇଯିବେ ତାୱାକୁ ଗରମ କରିକି ସେଠି ତେଲ ଟିକେ ଦେଇଦେବେ ଆ ଉ ତାପରେ ତାକୁ ସାଇଜ ରେ ରଖିଦେବେ। ଆଉ ତାପରେ ତାକୁ ଭଲ ଭାବରେ ଘୋଡେଇ ଦେବେ ଟିକେ ସିଝି ମାନେ ଉ ତାକୁ କମ ଜାଳରେ ଗ୍ୟାସରେ ବସି ଦେବେ ଆଉ ପୁଣି ଅଲଟେଇଦବେ କିଛି ସମୟ ପରେ ଆଉ।
ବଢିଆ ଟେଷ୍ଟି ଲାଗୁଥିବ ସେ
ତାପରେ ଟିକେ ହେଇଗଲା ପରେ ସେଟା ମାନେ ଟିକେ ଟିକେ ନାଲି କଲର ଆସିଯିବ ଆଉ ଆସି ଗଲା ପରେ ତ ତାକୁ ଖାଇବେ ମାନେ ଟିକେ ଥଣ୍ଡା ହେଲା ପରେ ଖାଇବେ ଭଲ ଲାଗିବ ଗ ବେଶୀ ଥଣ୍ଡା ନାହିଁ ଟିକେ ଟିକେ ଉଷୁମ ଥିବ ଭଲ ଲାଗିବ। ପୁରା ଗରମ ବି
ହଁ, ହଁ।
ଆଉ ଭଲ ଲାଗେ ସେଇଟା ତ ପ ଗୋଟେ ଥର ଖାଇବେ ବନେଇକି। ପଖାଳରେ ବହୁତ ଭଲ ଲାଗିବ ମାନେ ଏ ଆଉ ଟିକେ ଯଦି ଆ ଆପଣ ସେଠି ରାସି ବି ଟିକେ ମିଶେଇ ଦେଲେ ସେଟା ଆହୁରି ଭଲ ଲାଗିବ।
ହଁ ହଁ। ଆମର ତ ପଖାଳ ଦିବସ ବି ହୁଏ ଆପଣ ବହୁତ ଉଁ ମାନେ ପ୍ରକାରର ଖାଦ୍ୟ ବନଉ ସେ ଭଲିଆ ଲାଗୁଛି।
ହୁଁ ହୁଁ ହଁ ପଖାଳ ଦିବସରେ ଶାଗ ହୁଏ ଆଳୁ ଚଟକା ହୁଏ। ଆଉ ବଡ଼ି ବଡ଼ି ଚୁରା ହୁଏ ଆଉ ଭ ଭଜା ଗୋଟେ ହୁଏ ମାନେ ଯଦି ସେଦିନ ମାନେ ଆମିଷ ଖାଇବାର ଦିନ ହେଇଥିବ ତ ମାଛ ଭଜା ହୁଏ ଆଉ ଯଦି ମାନେ ଆମିଷ ଖାଇବାର ଦିନ ଆମେ କିଛି କିଛି ବାର ବି ମାନୁନା ତ ଆମ ତ ଓଡିଆ ଲୋକ ଆମେ ପ୍ରାୟତଃ ଏସ
ହ୍ୟାଲୋ।
ଏଇଭଳି ଛତୁ ଭଜା ହଉ କି ଆହୁରି ଆମର ବାଇଗଣ ଆଳୁ ଏସବୁ ବି ତାୱା ଭଜା ହୁଏ ନା କାହିଁକିନା ଆ ମାନେ ଦେହ ଆଉ ସେଇଟା ତ ଆମ ହାର୍ଟ ପାଇଁ ହିଁ ବେଶୀ ଇଏ ନା କୋଲେଷ୍ଟ୍ରୋଲ୍ ବଢି ଢ଼ି ଯାଏ ତ ସେଇଥିପାଇଁ ଆମେ ଯେତିକି ତେଲଠୁ ଦୂରେଇକି ରହିବା ସେତିକି ଭଲ ଆଉ ଆମେ ତାୱା ଭଜା ବି ଯ କରିବା ଆମକୁ ଯେତିକି ପରିମାଣ ଦରକାର ସେ ଯେତିକି ଆମେ କମ ତେଲ ନେଇକି କରିବୁ ସେତିକି ଭଲ ଯେତିକି ଅଧିକ ତେଲ ଆମ ଶରୀର ପାଇଁ ସେତିକି ଖରାପ ହବ।
ହଁ। ହଁ ଆମ ଘରେ ବି ତେଲ କୁ ଅ ମାନେ ବନ୍ଦ କରାହଉଛି କମ କରାହଉଛି ପୁରା। ହୁଁ। ଏ କୋଲେଷ୍ଟ୍ରଲ ପ୍ରୋବ୍ଲେମଟା ପା ମାନେ ସେଇ ତା ସମସ୍ତେ ବହୁତ ଜଣଙ୍କରେ ବାହାରି ଯାଉ
ବାହାରି ଗଲାଣି ହଁ କାହିଁକିନା ଏବେ ସବୁ ବାହାର ଆମେ ସବୁ ବାହାର ଜିନିଷ ଗୁଡାକ ଖାଉଛେ ହୋଟେଲ୍ ର ଜିନିଷ ଗୁଡ଼ାକ ସେଇଟା କଣ ହଉଛି ସେଇ ତେଲରେ ହିଁ ସେଇ ତେଲରେ ହିଁ ହେବ ଦ୍ଵାରା ସେଇଟା ଆମ ବାରମ୍ବାର ସେଇ ତେଲର ହିଁ ଛାଣୁଛନ୍ତି ଆଉ ଯୋଉ ମାନେ ପୋଡ଼ି ଗଲା ତେଲ ହିଁ ଆମ ଶରୀର ପାଇଁ ବହୁତ କ୍ଷତିକାରକ।
ହଁ।
ସେଇଟା ମାନେ ପୋଇ ମାନେ ଗୋଟେ ବିଷାକ୍ତ ଭଳି କାମ
ହଁ ସେଇରା ଗୋଟେ ଥର ହଁ ମ
ପାଟିକୁୁ ଭଲ ଲାଗେ ବୋଲି ଆମେ ସେ ସବୁ ଖାଇଦଉ କିନ୍ତୁ ସେଇଟା ଆମ ଶରୀର ପାଇଁ ସେ କି ଆମେ ମାନେ ଲାଭଦାୟକ ନୁହଁ ବିଷାକ୍ତ ଭଳି କାମ କରେ। ଆଉ ଯେତିକି ମଇଦା ଜିନିଷ ସେଗୁଡ଼ାକ ତ ଆହୁରି ଖରାପ ମାନେ ଆମର ଅ ସେଇଟା ପାଚନ ହେଇପାରିବନି ଆମ ଶରୀରରେ ଶୀଘ୍ର ଆଉ ସେ ସେଟା ବି ଦେହ ପାଇଁ ବହୁତ ଖରାପ କିନ୍ତୁ ଆଜିକା ସମୟରେ ସବୁ ଲୋକ ତାକୁ ହିଁ ବହୁତ ଭଲ ପାଉଚନ୍ତି। ଖାଇବାକୁ।
ହଁ ସେ ପିଜା ବରର୍ଗର ସବୁ ତ ମଇଦା ହିଁ ହଁ।
ସବୁଗୁଡ଼ାକ ଠୁ ଆମେ ଯେତିକି ଦୂରେଇକି ରହିବା ଆମ ଶରୀର ସେତିକି ସୁ ମାନେ ସୁସ୍ଥ ରହିବ। ଆଉ ଆ-ଆଜିକା ସମୟ ଏମିତି ହେଲାଣି ଆମେ ଆମ ଶରି କୁ ଯେତିକି ସୁସ୍ଥ ରଖିବା ସେତିକି ଭଲ।
ହଁ ଯେତେ ଫାଷ୍ଟ୍ ଫୁଡ୍ ସବୁ ଖାଉଛେ ସବୁ ରୋଗୋ ହିଁ ରୋଗ କିଣୁଛେ।
କିଣୁଛେ କାହିଁକି ନା ସେଗୁଡ଼ାକ କ- ମାନେ ବାରମ୍ବାର ସେଇ ତେଲ ରେ ହିଁ କରାହଉଛି ଆଉ ସେମାନେ ଭଲ ତେଲ ବି ନଉନାହାନ୍ତି ଆଉ ଅତ୍ୟଧିକ ତେଲ ଭୋଜି ପୋଡ଼ା ତେଲରେ କରୁଛନ୍ତି। ତ ଯେତିକି ମାନେ ଭଲ ଜିନିଷ ଖାଇବା ସେତିକି ଭଲ ଆଉ ଯୋଉଟା କି ଆମେ ଘରେ ଯେତିକି ରନ୍ଧା ଖାଦ୍ୟ ଖାଇବା ସେତିକି ଆମ ଦେହ ପାଇଁ ଭଲ। ଶୁଖି ଲା ଜିନିଷରେ ଆମେ ସବୁବେଳେ ମାନେ ଉ ଉଁ-ଏଇ ଯୋଉଟା କି କଞ୍ଚ ଞ୍ଚା ପନିପରିବା ଖାଉଛି ଯୋଉଟା କି ଏବେ କାକୁଡି ହଉ ଟମାଟୋ ହଉ ଏଗୁଡାକ ଖାଇବା ଆଉ ସେପଟେ ଫଳ ଖାଇପାରିବା। ଏମିତି ଏମିତି ଖାଇଲେ ହିଁ ସମସ୍ତେ ଯଦି ସେଇ ଜିନିଷ ଟାକୁ ମାନିବେ ଧୀରେ ଧୀରେ ଧୀରେ ଧୀରେ ଆମ ଯୁବ ସମାଜ ଆଉ ଟିକେ ଆଗକୁ ଯାଇପାରିବ। ଆଉ ଯେତିକି ବର୍ତ୍ତମାନ ସମସ୍ତଙ୍କ ଦେହ ଖରାପ ହଉଛି ସେଗୁଡାକ କମ ମିଯିବ ମାନେ ଆମ୍-ଆମେ ଯଦି ନିଜେ ଠିକ୍ ରହିବା ଆମ ପରିବାରକୁ ବି ଠିକ ରଖିବା ତାଙ୍କ ମାନଙ୍କୁ ବି ଆମେ କିଛି କହିପାରିବା। ସେମାନେ ଆମକୁ ଦେଖିକି ମାନେ ବଦ୍ ବଦଳିବେ ନାଇଁ ଆମେ ଏମିତି ଖାଇଲେ ଏମିତି ଠିକ ହଉଛି। ପ୍ରଥମେ ଆମେ ନିଜେ ନିଜକୁ ବଦଳେଇବା ଦରକାର। ଆମେ ନିଜକୁ ବଦଳେଇଲେ ଆମ ଚ-ଚତୁଃପାର୍ଶ୍ଵ ବି ଧୀରେ ଧୀରେ ବଦଳିଯିବ ଆଉ ଆମ ଯୁବ ସମାଜ ଚିନ୍ତାଧାରା ବି ସମସ୍ତଙ୍କର ଏମିତି ରହିଲେ ହିଁ ଭଲ।
ହୁଁ ହୁଁ ସେଟା କିଏ ଭଲ ଓ ମାନେ ସମସ୍ତେ ପୁଣି କିଣି ବିି ପାରିବେନି ନା।
ହଁ।
ଅ ବାହା ମାନେ ଯାହାର ଅଛି ସେମାନେ କିଣିଦେବେ। ହଁ। ଏସା-ସାରକା ତ ଭିଟାମିନ୍ ଗୁଡା ମିଳିବ କହିକି ସେ ଚାଉଳକୁ ଫୋଟି ଫାଏ ରାଇସ୍ ଯୋଉ କହନ୍ତି ସେଇ ଚାଉଳ ଟା ସେଇଟା କରାଉଛି ଭିଟାମିନ୍ ଏ ଦେଇକି ଗୋଲଡେନ ରାଇସ୍ ଏମିତି କୁହାଯାଏ ସେଥିରେ। ସମସ୍ତଙ୍କୁ ଭିଟାମିନ ମିଳୁ ଏମିତି ସ୍କୁଲ ଛୁଆ ଗୁଡା ଯୋଉ ପଢୁଛନ୍ତି ସେମାନଙ୍କୁ ଦେବେ। ବେଶୀ ଦରକାର ନା।
ହଁ ହଁ।
ହଁ ସେମାନେ ହିଁ ଭବିଷ୍ୟତ କହିକି ସେମାନଙ୍କ ଦେହ ଅସୁସ୍ଥ ରହିବ ଇଏ କହିକି ଭିଟାମିନ ଏ ଟା ଦେଇକି ମାନେ ଫୋଟିଫାଏ କରା ହଉଛି ସେ ଚାଉଳ ଗ
ହୁଁ ହୁଁ ଏବେ ସେଥିପାଇଁ ମାନେ ଆ ସ୍କୁଲ ଗୁଡାକରେ ବି ଛ ମାନେ ଉଁ ଦେଖିବେ ମାନେ ଛୁଆ ଗୁଡାଙ୍କୁ ବେଶୀ ହଁ ଅଣ୍ଡା ଦିଆ ହଉଛି ଶହେ କ୍ଷୀର ଅଣ୍ଡା ଦିଆ ହଉଛି ଆଉ ମାନେ ଏମିତି ଆମର ଅଲଗା ସ୍କୁଲ ଗୁଡାକରେ ବି ଦେଖିବେ ମାନେ ଏମିତି ସବୁ ଆମର ଫାଷ୍ଟ ଫୁଡ ଗୁଡିକା ଏଗୁଡାକ ଖାଇବାକୁ ମନା କରି ଦଉଛନ୍ତି ପିଜା ବର୍ଗର ଏଗ-ଏଗୁଡାକ ସବୁ ଯେତିକି ଯୋଉମାନେ ନେଉଛନ୍ତି ଦେଖିବେ ସେଗୁଡାକୁ ମନା କରୁଛନ୍ତି ସ୍କୁଲ ରେ। ସେଇଟା ବି ଭଲ ଲାଗେ ମାନେ ହଁ ହଁ ହଁ। ସେଗୁଡାକୁ ନେଇକି ମାନେ ଘରର ଯେତିକି ଭଲ ଖାଦ୍ୟ ଶରୀର ପାଇଁ ଠିକ୍ ସେ ସବୁ ବି ଯାହା ବି ହଉ କିଛି କିଛି ମାନେ ଶିକ୍ଷକ ମାନେ ସେ ସବୁ ଧ୍ୟାନ ରଖୁଛନ୍ତି ଖୁସି ବି ଲାଗେ ସ୍କୁଲ ଗୁଡା କରେ ସେଇ ସଚେତନତା ରଖିବା କଥା। ସମସ୍ତଙ୍କ ଭିତରେ ବି ସେଇ ଜିନିଷ ଟା ଆସିବା କଥା। ଆଉ ନିଜେ ନିଜକୁ ସ-ମାନେ ସଚେତନ ଯେତିକି ରଖିବା ସେତିକି ଭଲ। ଆଉ ଆମେ ଯେତିକି ପାରିବା ଘରର ଖାଦ୍ୟ ହିଁ ଖାଇବା ଭଲ ବନେଇକି। ଯୋଉ ଜିନିଷ ଟା ଏବେ ଆମେ ଯାହାବି ଛଣା ଖାଦ୍ୟ ବାହାରୁ ଖାଉଛେ ସେଇ ଜିନିଷ ଟା ଆମେ ଘରେ ଛାଣିବା ଆମ ଦେହ ଯେତିକି ଖରାପ ହବନି ମାନେ କହିବାକୁ ଗଲେ ଛଣା ଖାଦ୍ୟ ଦେହ ପାଇଁ ଠିକ ନୁହଁ କିନ୍ତୁ ଆମେ ବାହାରୁ ଯୋଉ ଛଣା ଖାଦ୍ୟଟା ଖାଇଥିବା ଘରେ ଯୋଉ ଖାଇଥିବା ଦେଖିବେ ସେଇଟା ଆମକୁ କେତେ ମାନେ କ୍ଷତିକାରକ। ଥାଏ ବାହାର ଜିନିଷ କିନ୍ତୁ ବେଳେ ବେଳେ କଣ ହୁଏ କି? ପରିସ୍ଥିତି ବି ଏମିତି ହେଇଯାଏ ଯେ ଲୋକ ବାଧ୍ୟ ହୁଅନ୍ତି ସେଇଥୁ ଖାଇବାକୁ। ଏବେ ଆପଣଙ୍କର ଯେମିତି ଆସୁଛି ହଁ ହଁ। ହଉ ମ୍ୟାଡ଼ାମ। ହଉ ହଁ ହଉ ଧନ୍ୟବାଦ